କଣ କରିଥିଲେ?
ଏଇ ବସିଥିଲି ଆଉ। ଆଉ ଆପଣ?
ହଁ ମୁଁ ଏଇ କାମ୍ ଫାମ୍ ସ ସାରିକି ବଇଥିଲି ଆଉ।
ହଁ କାମ ସବୁ ସରିଗଲାଣି ତାହେଲେ।
ହଁ କାମ ସଇଲାଣି । ଆଉ ସନ୍ଧ୍ୟା ଦିଆ ହବ ସନ୍ଧ୍ୟା ଟାଇମ୍ ହେଲାଣି ଆ ଟିକେ ବେଳେ- ସନ୍ଧ୍ୟା ଦବା ତାପେର ମଙ୍ଗଳା ମନ୍ଦିରକୁ ଯିବାର ଅଛି। ମୁଁ ପ୍ରତ୍ୟକ ମଙ୍ଗଳବାର୍ କୁ ମଙ୍ଗଳବାର। ଯାଇ ନା ସନ୍ଧ୍ୟା ଦେବା ପାଇଁ ଆଉ ଯିବି ସନ୍ଧ୍ୟା ଦେବା ପାଇଁ ଆଉ ମଙ୍ଗଳବାର ଆଉ। ଆଉ କୁହନ୍ତୁ
ଆଉ ଆଉ ଆଜି ଆମେ ଟିକେ ବାପାଙ୍କ ବିଷୟରେ କଥା ହବା।
ହଁ କହୁନାହାନ୍ତି।
ମାନେ ଜୀବନରେ ବା ବାପା ର ଯଦି ହାତ ନଥିବ ମାନେ ସେ ଝିଅ ମାନେ ସେ ଝିଅ ହଉ କି ପୁଅ ହଉ
ହଁ
ହାଲୋ ମୁଁ କହିଲି ସେ ଝିଅ ହଉ କି ପୁଅ ହଉ ମାନେ ତାଙ୍କ ଜୀବନରେ ଗୋଟେ ଶୂନ୍ୟତାନ ମାନେ ଅପୂର୍ଣ୍ଣତ ହୁଏ ହିଁ ନାହିଁ ମାନେ ମାନେ ବାପାଙ୍କ ଯେଗା କେହି ନେବେନି ଯେମତି ମାଙ୍କ ଯେଗା କେହି ନେଇପାରିବେନି ସେମିତି ବାପାଙ୍କ ଜାଗା ବି ମାନେ ଗୋଟେ ବାପା ଗଲା ପରେ ତାଙ୍କ ଯେଗା ବି କେହି ନେଇପାରନ୍ତିନି ମାନେ ସେ ଶାଶୁ ଘରେ ବି ହେଲେ ବି କଣ ହେଲା
ହଁ ହାଲୋ
ହାଲୋ
ହଁ କୁହନ୍ତୁ ତାପରେ ଶୁଣନ୍ତୁ ଏଇଟା ଠିକ କଥା କହିଲେ ବାପା ମାଙ୍କ ଜାଗା କେହି ବି ନେଇପାରିବେନି ମାନେ ବାପା ବାପାଙ୍କ ଜାଗାରେ ମା ମାଙ୍କ ଜାଗାରେ। ସେ ଠିକ ଅଛନ୍ତି। କିନ୍ତୁ ବାପା ମାନେ ଦେଖ ବାପା ଥିଲେ ଆମର ଗୋଟେ ଗର୍ବ ଆମେ ବାହାରକୁ ପୁରା ଗର୍ ଆମ ଘରେ ଆମ ବାହାରିପାର ମୋ ବାପା ଅଛନ୍ତି ।ଆମ ବାପାଙ୍କ ହାତ ଧରିକି ଆମେ ଚାଲିକି ଦାଣ୍ଡରେ ଗଲେବି, ଛୋଟବେଳେ କେତେ ଖୁସି ଯେ ସେଇଟା ବାପାଙ୍କର ଗର୍ବ ଆମର ବି ଗର୍ବ । ହଁ ସେଇଟା ମୋ ବାପା ମୋ ସାଙ୍ଗରେ ଯାଉଛନ୍ତି ।ମୁଁ ଗୋଟେ ସ୍କୁଲକୁ ଯେଦି ଯଦି କଣ ଗୋଟେ ଫଙ୍କସନ ହେରିକା କଣ ହଉଥିବ ବାପା ସେଠିକି ପଳେଇଲେ ମୋ ବାପା ଆଇଛନ୍ତି ।
ମାନେ ଗୋଟେ ଗର୍ବ ମାନେ ଏଥରକ ଏଇଠୁ ସେ ଯ ମାନେ ତମ ନିଜ ଗାଁ ରେ ବି ହଉ । କି ଯୋଉଠିକି କି ବି ହଉ ତମେ ଯିବ ମାନେ ଏଇ ସେ ଯିଏ ଜିନି ଯାଇଥିବ ଏଇ ଏଇ ଅମୁକ ଅମୁକ ବୁଝିଲ ନା ହଁ ଭଲ ପିଲାଟା ଆଉ ଭାରି ଭଲ ପିଲାଟା ହଁ ସେ ସେମ୍ ସେ ସଂସ୍କାର ଦେଇଛି ନାଁ ଆଉ ଅଭି ଆ ସିନା ଶୁଣ କଣ ଆମେ ବାହାସାହା ହେଇପଲା ପରେରେ ସି ଆମେ ସିନା ଆମ ନିଜ ସ୍ଵାମୀଙ୍କ ନାଁରେ ଆମେ ପରିଚିତ ହେଲେ କିନ୍ତୁ ଆମେ ଯେତେବେଳେ ନିଜ ଗାଁକୁ ବି ଏବେ ବି ସୁଧା ବି କିନ୍ତୁ ବାପଘର ଗାଁ କହିଲେ କିନ୍ତୁ ଗୋଟେ ଥିବ । ଏଇ ସିଏ ଅମୁକ ନାହାକ ଝିଅ ନା । କିଏ ଅମୁକ ଦାସର ଝିଅ ନା ଭାରି ପିଲ ଭଲ ପିଲା ହଁ ଭଲ ଘରେ ଅଛି ଏନ୍ତି ।ମାନେ ଗୋଟେ ବାପାର ଜାଗା ତ କେହି ମାନେ ସ୍ଵାମୀ ବି ସୁଦ୍ଧା ମାନେ ସେ ଜାଗା ଟା କେବେ ବି ହେଲେ ପୂର୍ଣ୍ଣ କରିପାରିବ ନାହିଁ ।
ରୋଷେଇବାସ ଇ ସିଏ କରିକି ମାନେ ସବୁଟା ଆମର ଲାଳନ ପାଳନ ମାନେ ସମ୍ଭବ ସବୁ କରନ୍ତି ବାପା ବି ଆମର ବି ଗୋଟେ ବଡ଼ ଭୂମିକା ବାପା ବି ସବୁକିଛି ମାନେ ସହଯୋଗ କରନ୍ତି ବାପା୍ ମାନେ କେତେ କଷ୍ଟ ସେଇଟା ସେ ସହିକି ବାହାରେ ମାନେ ଖଟ୍ ଟିକେ ସେତିକି ପରିଶ୍ରମ କରିକି ଆଇଁଲେ । ଆମେ ଦିମୁଠା ଖାଇ ପାରୁଛେ ।
ମାନେ ସେ ଯେମିତିଆ ସେ ଯେମିତିଆ ରୋଗରେ ପଡିଥାନ୍ତୁ କି ତାଙ୍କର ଯେତେ ବଡ ରୋଗ ହେଇଥାଉ କି ସେମାନେ ଜର ଥଣ୍ଡା ହେଲେ ବି ଯେମତି ମା ବି କେମତି ଦିହ ମୁଣ୍ଡ ଭଲ ନଥିଲେ ବି ସେମାନେେ ରୋଷେଇ ବାସ କରି ତାଙ୍କ ଛୁଆଁଙ୍କୁ ଦିଅନ୍ତି ବାପା ବି ସେମତି ତାଙ୍କ ଦେହ ମୁଣ୍ଡ ଭଲ ନଥିଲେ, କୋଉ ଦିନ ଅଧେ ରେଷ୍ଟ ନେବେ କିନ୍ତୁ ସିଏ କିନ୍ତୁ କାମ କରିବାକୁ ମାନେ ଆଗ ହିଁ ଯିବେ । ନାଇଁ ମୁଁ ମୁଁ ଗଲେ ଘରକୁ ଦି ପଇସା ଆଇଲେ, ମୋ ଛୁଆ ମାନଙ୍କ ପେଟ ପୋଷିବ‌। ମୋ ଘରକୁ ଦି ଦି ଦି ପଇସାର ସଉଦା ଆସିବ । ମୁଁ ମୋ ଛୁଆଙ୍କ ପାଇଁ କିଛି ଭଲ ଭବିଷ୍ୟତ ଚିନ୍ତା କରିବି, ମାନେ ଏମିତି ମାନେ
ଶୁଣନ୍ତୁ ବାପା ହ ଶୁଣନ୍ତୁ ବାପାଙ୍କ ଜାଗା ବି କେହି ନେଇ ପାରିବେନି। କେହି ବି ନୁହଁ। ବାପା ହିଁ ବାପା ସବୁବେଳେ ମାନେ ଯିଏକି ଆମକୁ ସବୁଟା ଆମର ଆଜି ଗୋଟେ ଭଲ ଡ୍ରେସ ଦରକାର, ତ ମାନେ ଆମ ଝିଅ ବେଳ କଥା କହୁଛି। ଗୋଟେ ଭଲ ଡ୍ରେସ ଦବା ତ ବାପାଙ୍କୁ କହୁକହୁ ବାପା ସାଙ୍ଗେ ସାଙ୍ଗେ ବାପ୍ ବାପା ମୁଁ ଏଇଟା ଖାଇବି । ବାପା ଏଇଟା ମୁଁ ଚାଟ ଖାଇବାକୁ ଇଛା ହଉଛି । ବାପା ଏଟା ଗୁପଚୁପ ଖାଇବାକୁ ଇଚ୍ଛା ହଉଛି। ମାନେ ସାଙ୍ଗେ ସାଙ୍ଗେ ସବୁ ଜିନିଷ ବାପାମାନେ କହୁ କହୁକା ସବୁ ଜିନିଷ ଆାଣିକି ବାପା ଦେଇଦିଅନ୍ତି। ମାନେ ବାପାର ତୁଳନା । ବାପା ଏତେ ମୂଲ୍ୟବାନ ବାପାଙ୍କ ପରି କେହି ବି ହେବେନି । ମା ବାପା ତାଙ୍କ ଜାଗା ଅଲଗା । ହଁ କୁହଁନ୍ତୁ।
ମାନେ ଆଜି ମୁଁ ଗୋଟେ କଥା କହୁଛି ମୋ ବାପା ମାନେ ସବୁ ବଳେ ତ ସବୁଦିନ ସମାନ ନଥାଏ ।କି ପାଞ୍ଚ ଆଙ୍ଗୁଠି ବି ସମାନ ନଥାଏ ।ମାନେ ମାନେ ଭଲ ବି ଥାଏ ମନ୍ଦ ବି ଥାଏ। ମାନେ ଆଜି ହାତରେ ପଇସା ଅଛି କାଲି ହାତରେ ପଇସା ନାହିଁ।ମାନେ ଗୋଟେ କଥା ଅଛି। ହେଲା ରକାର ମୋ ବାପା ଯେତେବେଳେ ମାନେ ବଜାରରେ ଯିବେ ଆଣିବାକୁ କଣ କିଣା କିିଣି କରିବା ପାଇଁ ବାପା ମାନେ ମତେ ବହୁତ ଗୁପଚୁପ୍ ଭଲ ଲାଗେ ମ ବାପା ମୋ ପାଇଁ ଗୁପଚୁପ୍ ଆଣିବ ଯୋଉଦିନ ପାଖରେ ପଇସା ଥିବ। ସେ ଦଶ ଟଙ୍କାର ହଉ କୋଡିଏ ଟଙ୍କାର ହଉ ନେଇକି ଆସିଥିବେ। ଯୋଉଦିନ ପଇସା ନ ଥି ସେଦିନ କହିବେ ଝିଅ ମୁଁ ମାନେ ମାନେ ଚପଲ ଦୋକାନଠୁ ନେଇକି ସାଇକେଲ ଦୋକାନ ଯ ବୁଲିଅଇଲି ।ଆଜି ଗୁପଚୁପ୍ ବାଲା ଗୁପଚୁପ୍ ଆଣିନଥିଲା। ମାନେ ତାର ପଟେ ମାନେ ସିଏ ମାନେ କହିପାରିବନି ଯେ ଝିଅ ମୋ ପାଖରେ ପଇସା ନାହିଁ। ମାନେ ସିଏ। କହ ଯେ ଝିଅ ମୁଁ ଏଠୁ ସେ ଯାଏ ବୁଲିଆଇଲି।କିନ୍ତୁ ଆଜି ସେ ଗୁପଚୁପ୍ ବାଲା ଆସି ନଥିଲା। ମାନେ ଗୋଟେ କଥା ଥାଏ ।
ଦେଖ ଆଉ ଗୋଟେ କଥା ବି ଆଉ ଗୋଟେ କଥା ହେଲା ବି ମାନେ ବାପା । ବାପା କଣ କରନ୍ତି ନା ମାନେ ତାଙ୍କ ଦେଖ ତାଙ୍କ ଚପଲ ପୁରା ଘୁରି ହେଇକି ଛିଣ୍ଡିଯିବନି । କିୁନ୍ତୁ ଛୁଆଙ୍କର ଯଦି ପାଦରେ ଦେଖିବେ ଯଦି ମାନେ ଚପଲ ଏମିତି ମାନେ ବାହାରକୁ ଆମ ଛୁଆ କେମିତି ଭଲସେ ରୁହନ୍ତୁ ।ଆମ ଘର ଲୋକ ସେ ମାନେ ମୋ ଘର ଲୋକମାନେ କେମିନ୍ତି ଭଲସେ ରୁହନ୍ତୁ ।ସେଇଟା ତା କ ପାଇଁ ସେ ବହୁତ ମାନେ କଣ। ମାନେ ନିଜେ ପିନ୍ଧିବେନି ନିଜେ ଖାଇବେନି ନିଜେ ଏତେ ପରିଶ୍ରମ କରିବେ ନିଜେ ଏତେ ଖଟିବେ ଏତେ ଇଏ କରିବେ କିନ୍ତୁ ନିଜେ ଦେଖିଲା ବେଳକୁ ବାହାରକୁ ଭଲରେ ପିନ୍ଧିବେନି କିନ୍ତୁ ଆମ ସେ ସେମାନେ ସେ ବାପା ଚାହିଁବେ ଯେ ଆମ ଛୁଆ କେମିତି ଆମର ବାହାର କିନ୍ତୁ ସେମାନେ ଭଲସେ ଯେମିତି ରୁହନ୍ତୁ ।ଯେ ପାଞ୍ଚ ଜଣ କହିବେ ୟା ଝିଅ କି ୟା ପୁଅ ସେ ମାନେ ଯାହା ତାକୁ ବଢିଆ ସେ ରଖିଛି ଆଉ। ମାନେ ବାପା ବାପ ବାପା ବହୁତ ମାନେ ଭଲ ।ମାନେ ଖାଇବା ଠୁ ନେଇକି ଲଗେଇବା ପିନ୍ଧିବା ଠୁ ମାନେ ବାପାଙ୍କର ଭୂମିକା ବହୁତ।
କିନ୍ତୁ ଯଦି ବି କ କହିଚ ଗୋଟେ କଥା ଯଦି ପଇସା ଟଙ୍କା ଟା ପାଖେ ନଥିବ ଯେ କଣ ଗୋଟେ କହି ଆଣିନ ବୋଲି ମାନେ ନାହିଁ ବୋଲି ଆଣିନାହାନ୍ତି। ପଇସା ପାଖରେ ନାହିଁ କିନ୍ତୁ ସେ ଏଇଟା କହିବେନି ଯେ ମୋ କତେ ପଇସା ନାହିଁ ମୁଁ ତୋ ପାଇଁ ଆଣିପାରିବେନିକହିବେ ଝିଅ ମୁଁ ଆଜି ଏ ଏଇଠୁ ଏଯାଏଁ ତୁ ବୁଲି ଆଇଲି ଆଉ ଆସି ନଥିଲା ଆଉ ମୁଁ କଣ କରିବି ମାନେ ଏମିତି ମାନେ ମନ ବୁଝିବା ପାଇଁ କି ମାନେ ମୁହଁରେ ହସ ଆଣିବା ପାଇଁ କି କାଳେ ମୋ ଛୁଆଟା ମନ ଦୁଃଖ କରିବ କି ମାନେ ଏମିତି ନ ନହେଲେ ମୁଁ କାଲି ନେଇ ଆସିବି ଏମତି ମାନେ କହିବନି ଯେ ନାଇଁ ମୋ ପାଖରେ ପଇସା ହେଲାନି କି ପଇସା ନାହିଁ ମୁଁ ଏଟା ଏଇ ଜିନିଷ ଟା ମୁଁ ଆଣିପାରିଲିନି।
ହୁଁ ଏଇଟା ଠିକ୍ କଥା କହିଲେ ଆମର ଦେଖ ଆମ ସିଆଡେ ମାନେ ମାନେ ଆମ ଗାଁ କଥା କହୁଛି ମୁଁ ଛୋ ଛୋଟ ବୟସରେ ମାନେ ଯାତ୍ରା ହଉଥିବ ଆମ ଗାଁରେ ସେତ ଯାତ୍ରା ମାନେ ହଉଥିବ ଆଉ ଗୋଟେ ଅଲଗା ଗାଁରେ ଯଦି ଯାତ୍ରା ହଉଥିବ ମୋ ବାପା କଣ କରିବେ ମୋ ବାପା ଯାତ୍ରା ଦେଖି ଯିବ ବି ଇଚ୍ଛା ହଉ ଯାତ୍ରା ଦେଖି ଯିବାକୁ ବାପା କଣ କରିବେ ମାନେ ସିଏ ନାହିଁ କରିବେଏତେ ଦେଖ ପରିଶ୍ରମ କରିକ ଖଟିକି ଆସିଥିବେ ମାନେ ତଥାପି ସିଏ ନାହିଁ ବି କରିବେନି ହଉ ଚାଲଯିବା ମୋ ଝିଅ ତ ଦେଖ ଦେଖିବା ଆଉ ମାନେ ନେଇ ଇଏ ଯିବେ ମାନେ ସବୁଆଡେ ବାପା ଏଇଟା ଖାଇବେ ବାପା ସେଇଟା ଖାଇବି। ବୁଲାବୁଲି କରିକି ମାନେ କେତେ ରାତିକି ଘରକୁ ଆମେ ଆସୁ
ଦରକାର ପଇଲେ ଧାର ବି କରିଦେବେ ଛୁଆ ପାଇଁ ଦରକାର ପଇଲେ ବାପା ଧାର ବି କରିଦେବେ ମାନେ କିନ୍ତୁ ସେ ଜିନିଷ ମୁଁ ଝିଅକୁ ଦରକାର କି ମୋ ପୁଅ କୁ ଦକ ହୁଏତ ଏଇଟା ମୁଁ ସି ପାଇଁ ମୁଁ ନିଶ୍ଚୟ କିଣବି ମାନେ ଏମିତି।
ହଁ ଏଇଟା ଠିକ କଥା କହିଲେ ମାନେ ବା ପା ବାପା ବୋଲି ମାନେ ଶୁଣ ମାନେ ସମସ୍ତଙ୍କ ପାଇଁ ସମସ୍ତ ତାଙ୍କ ଦେହ ପାର ମାନେ ନିଜ ଦେହ ଖରାପ ବ୍ୟବ ସେ ସମ ତାଙ୍କ ଦେହ ପାଇଁ ଯତ୍ନ ନେବେ ଆଜି ଏଇ ତାଙ୍କ ଝଅ ଛୁଆର ଦେହ ଖରାପ ଲାଗେ ଗୋଟେ ମେଡିସି ନେଇ ଆସିବି ମାନେ ନିଜର ଯ ଦେହ ପା ଖରାପ ନିଜର ମାନେ ଦେହ ହାତ ଦରଜ ହଉଥିବ କି କଣଉଥିବ ସେ କେବେ ବି ମେଡିସିନ ଆଣିବେନି କିନ୍ତୁ ଛୁଆଙ୍କର ଟିକେ ହେଲେ ବାପା ଯାଇକି ଦୌଡି ତାଙ୍କୁ ବି ମାନେ ଗାଡି ମଟର ଆଜିକାଲି ଲୋକ ତ ଗାଡି ଟିକେ ହେଲେ ମାନେ ବାହାରୁନାହାନ୍ତି କିନ୍ତୁ ସିଏ କଣ କରୁଛନ୍ତି ନା ମାନେ ଯେତେବେଳେ ଶୁଣ ମୋ ଛୁଆ ଦେହ ଖରାପ। ମାନେ ସେ କଣ କରୁଛନ୍ତି ପାଦ ମାନେ ପାଦରେ ବି ସେ ଚାଲିକି ପଳଉଛନ୍ତି।
ମାନେ ହଁ ଆଜିକାଲି ବାପାଙ୍କର ତ ଗାଡି। ମାନେ ଆମ ବାପାଙ୍କ କଥା କହୁଛି ତାଙ୍କ ଜୀବନ ଟା ହିଁ ସାଇକେଲ ଯାଇଛି ସେ ଗୋଟେ ତାଙ୍କ ପାଇଁ ଗୋଟେ ଲୁନା ଟା ବି କିନାନ୍ତି ମାନେ ତାଙ୍କର ସାଇକେଲରେ ହିଁ ଦିନ ଯାଇଛି ମାନେ ଗୋଟେ କଥା ମାନେ ସେ ଯାହା। ଲେ ସାଇକେଲରେ ହିଁ ଯିବେ ସାଇକେଲରେ ହିଁ ଆସିବେ ଏମତି କେତେ ଲୋକଙ୍କ ଦରକାର ପିଲେ କୁଆଡେ ଯିବଥିବ ହଁ ଅଟୋ ଆସିବ କି କଣ ଗୋଟେ କଥା କିନ୍ତୁ ତାଙ୍କ ଜୀବନଟା ହିଁ ସାଇକେଲ ରେ ହିଁ ଯାଇଛି ଆଉ ମୁଁ କୁହନ୍ତି ଲୋକ କୁହନ୍ତି ମାନେ ବାପା ଯ କେହି ନେଇପାରନ୍ତନି ହଁ ଏଇଟା। ତ ସତ କଥା କିନ୍ତୁ ଗୋଟେ ଜିନିଷ ହଉଛି ମୁଁ ମୋ ବାପାଙ୍କ ଜାଗା ତ ହଁ ମୋ ଶଶୁର ନେଇ ପାରିନାହାନ୍ତି କିନ୍ତୁ ତାଙ୍କର ଗୋଟେ ଅଲଗା ଜାଗା ମାନେ ସେ ବାପାଙ୍କ ଜାଗା ତ ନେଇନାହାନ୍ତି କିନ୍ତୁ ସେ କିନ୍ତୁ ବାପା ଭଳିଆ ହିଁ ରହେ।
ଶୁଣ ବାପା ଯାହା ହେଲେ ବି ମାନେ ବା ସ ସିଏବି ଶଶୁର। ମାନେ ଶଶୁରଙ୍ଗ ଜାଗାରେ ଆମେ ବି ବାପ। ବାପା ମାନେ ସେଏ ବି ବାପା ଆମର କିନ୍ତୁ ମାନେ ଇଏ ଛୋଟବେଳେ ଯିଏ ଆମକୁ ବଢେ ହଁ ଛୋଟବେେଳେ ଦେଖ। ବଢଳେଇ ଗଳି ଆମକୁ ଯେହେତୁ ମଣିଷ କରୁଛନ୍ତି। ଇଏ ଯାହା ହେେଲେ ବାପା ଆମରେତ ଜାଳନ ପାଳନ କରୁଛନ୍ତି ଇଏ ଜଣେ ଆଉ ସିଏ ଆମକୁ ତାମାନୋନେ ସାରା ଜୀବନ ପାଇଁ ସିଏ ବି ରଖିବେ ଆମକୁ
ହୁଁ ନାଇଁ ଗୋଟେ ଗୋଟେ ଥାଏ ମାନେ ମାନେ ବାପା ଯେମ ସେ ନିଜକୁ ମାନେ ମୋର ନୁହଁ ବାପା ମୋ ଶ୍ୱଶୁରଙ୍କ କଥା କହୁଚି।ମାନେ ସିଏ ଅଲଗା ଶାଶୂ ଶ୍ଵଶୁରଙ୍କ କଥା କହିପାରିବିନି।ମାନେ ମୋ ଶ୍ୱଶୁରଙ୍କ କଥା କହୁଚି ମାନେ ସିଏ ମାନେ ଗ୍ରହଣ ହିଁ କରିବେନି ମାନେ ନିଜେ ଝିଅପିଲିଆ ମାନେ ତାଙ୍କ ନିଜ ଝିଅକୁ ମାନେ ତାଙ୍କ ନାଁ ଧରିକି କହିବେ।ଏ ଝି ମାନେ ଝିଅ ବି କହିବେନି ତାଙ୍କ ନାଁ ଧରି।ଏ ଅମୁକ ଆଇଚ? ଅମୁକ କି ସମୁକ।ମତେ କହିବେ ଝିଅ ପାଣି ଗିଲାସ୍ ଦେଲୁ। ଝିଅ ଅମୁକ ଟେ ଦେଲୁ ମାନେ ମତେ କହିବେ କଣ ମାନେ ରୋଷେଇ ବା ସ ବେଲେ ଝିଅ କଣ ଆସିବ କହ ମୁଁ ସେଇଟା ଆସିବ। ତୁ କହ ତୁ କଣ ଖାଇବୁ?
ଯା ହଉ ତମେ ସବୁ ତମେ ସେଇ ଖୁସି
ମାନେ ସେଇଟା ତ ମାନେ ବେଶୀ ଦିନ ହିଁ ପାଇଲି। ପାଇପାଇଲିନେଇ। ମାନେ ମାନେ ସ ମାନେ ମାନେ ଗୋଟେ ଜିନିଷ ଯେଉ ମାନେ ମୁଁ ବାପା ବାପାଙ୍କ ସୁଖ ତ ହେଲେ ଅଠର ଉଣେଇଶି ବର୍ଷ ଯାଏ ପାଇଲି। କିନ୍ତୁ ଶ୍ୱଶୁରଙ୍କ ସୁଖ ମାନେ ସିଏ ବି ଗୋଟେ ବାପା ଭଳିଆ କିନ୍ତୁ ତାଙ୍କ ସୁଖ ବି ମାନେ ଦି ବର୍ଷ ପାଇଁ ଥିଲା।
ହଁ କାହିଁକି ଶୁଣନ୍ତୁ ମୁଁ ସେ ଖୁସି ଠୁ ଟୋଟାଲି ପାଇନି ନା କାହିଁକି ନା ଶ୍ୱଶୁର ମୁଁ ଆଇଲା ବେଳକୁ ବି ନଥିଲେ ସେ। ମୁଁ ତାଙ୍କ ଖୁସି ମାନେ ସେଇ ଖୁସି କାମ ଟୋଟାଲି ମୋ ଶାଶୂ ବହୁତ ବି ଭଲ। ମୁଁ ଯେତିକି ମାନେ ସେ ବି ମା ଭଳିଆ ବହୁତ ଭଲ।ଆଉ ଶ୍ଵଶୁରଙ୍କ ଏଇଟା ମୁଁ ପାଇନି ପେଇଲିିନି କାହିଁକି ନା ମୁଁ ଦେଖିଲି ସମସ୍ତେ କୁହନ୍ତି ଏଠି ମୋ ଯାଆ ମାନେ କୁହନ୍ତି ଯେ ତୋ ଶ୍ଵଶୁର ବହୁତ ଭଲ।ମାନେ ସେ ବହୁତ ଭଲ ଥିଲେ ମାନେ ଖାଇବା ପିଇବାଠୁ ସବୁ ଜିନିଷ ମାନେ ସେ ଆଣନ୍ତି। କିନ୍ତୁ ମୁଁ ଦେଖି ମୁଁ ତ କିଛି ପାଇ ପାରିଲିନି ମୁଁ ଦେଖିନି। କିନ୍ତୁ ବାପା ବାପା ମାନେ ସମସ୍ତେ ମାନେ ବାପ ଶବ୍ଦ ମାନେ କେହି ବି ମାନେ ବାପା ତ ଅଲଗା ପ୍ରକାର। ସେ ନା।
ହଁ ହଁ ମାନେ ସିଏ ବି କଣ କହିଲ ମାନେ ସିଏ ଜାଣିଛନ୍ତି ସିଏ ବି ଗୋଟେ ଝିଅ ଦେଇଛନ୍ତି ମାନେ ମୋ ଝିଅ ଯେମିତି ଭଲରେ ଅଛି ମୁଁ ଯାହା ପର ଘରୁ ଗୋଟେ ଝିଅ ଝିଅଟାଏ ଆଣିଚି ସିଏ ବି ସେମତି ମୋ ଘରେ ଭଲରେ ରହୁ।ତା ତା ମନରେ ବି ହେଲେ ଟିକେ ଦୁଃଖ ନ ଆସୁ। ଏଥରକୁ ମୋ ହଜ ମାନେ ମୋ ସ୍ଵାମୀ ପଦେ କଣ କହିଦେଇଥିବେ ମତେ କହିବେ ଝିଅ ତୁ ଚିନ୍ତା କରିନି ମ। ମୁଁ ଯିବା ପୂର୍ବରୁ ତୋ ପାଇଁ ସବୁ ବ୍ୟବସ୍ଥା କରି ଦେଇ ଯାଇଥିବି ହେନା ତୁ ଚିନ୍ତା କରିନି।
ହଁ ଭାଲେ ଆଉ କଣ ଶ୍ୱଶୁର ବି ଭଲ ବାପା ବି ଭଲ। ମାନେ ସମସ୍ତେ ପରି ପରିବାର ଗୋଟେ ଥିଲେ ମାନେ ବହୁତ ମାନେ କହୁଚି ବା ବାପା ମା ଜାଗା କେହି ଆଜି ବି ପୂରଣ କରିପାରିନାହାଁନ୍ତି।
ହୁଁ।
କେହି ବି ନୁହେଁ ବାପା ମା ହିଁ ବାପା ମା। ମା ତ ମାଆ। ତ କହୁଛି ବା ମା ତା ଥେଲେ ବି କେହି ହେବେନି। ଜନ୍ମଠୁ ମାନେ ଏତେ ଲାଳନ ପାଳନ ସେ ଯାହା କରେ। ବାପା ତାଙ୍କ ଦାୟିତ୍ବ ସିଏ ବି ସିଏ ବି ପାଳନ କରନ୍ତି।
ମାନେ ସିଏ ତାଙ୍କ ଦାୟିତ୍ୱ ଟା ସିଏ ତାଙ୍କର ଭଲ ଭାବେ ଦାୟିତ୍ୱଟା ଲି ମା ତାଙ୍କ ଦାୟିତଵରେ ସିଏ ଭଲ ଭାବରେ ନିଭନ୍ତି ଆଉ ଶାଶୁ ଶ୍ୱଶୁର ସିଏ ତାଙ୍କ ଦାୟିତ୍ଵରେ ସିଏ ବି ଭଲ ଭାବରେ ନିଭନ୍ତି। ମାନେ ସେମତି ସେମିତି ନାହିଁ ଯେ କିହି କିଛି ହଁ ଆଜିକାଲି ହଁ କିଛିଟା ଅଲଗା ତା ମାନେନୁହଁଯେ ସମସ୍ତେ ହିଁ ଅଲଗା
ନାଇଁ ଅଲଗା ନୁହେଁ ଆମେ ତାଙ୍କୁ ଯେମିତି ଚଳେଇବା ସି ସେମିତି ଇଏ କରିବେ ଆମେ ଆଗେ ଆସିବା ଆମେ ଯଦି ଶୁଣନ୍ତୁ ଆମେ ଯଦି ତାଙ୍କୁ ଭଲ ବ୍ୟବହାର ଭଲ କଥା ସି କେବେ ଆମ ଉପରେ ଖରାପ ଇଏ କରିବେ ମାନେ ସବୁବେଳେ ଦି ବଡ ତରଫରୁ ଇଏ ଅଛି ଛି ଆଉ ମୁଁ ତ ଦେଖୁଛି ମୋ ଫ୍ୟାମିଲି ତ ବହୁତ ଲା ଆମର ଛୋଟ ମାନେ ଛୋଟ ଫ୍ୟାମି ମୁଁ କହୁଚି ମାନେ ବହୁତ ଆମର ଭଲ ମୋ ଶାଶୁ ସେ ବହୁତ ଭଲ ମୁଁ ସଖାଳୁ ଉଠିଲା ବେଳୁ କାମବି ସେ ବା ସିକାମ ବି କଣ ମୁଁ ଜାଣିଚି ସେ ଶାରିଦେଇଥିବେ ମୁଁ ଉଠି ଲାବେଳୁ ମୁ ବାସିକାମବି କରେନି ମୁ ଉଠିକି ଖାଲି ମୋ ଛୁଆ କମ୍ ସାରିକି କେବଳ ମୁ ଛୁଆ କାମ କରିକି ମୁ ଗାୁଧୁଆ ପାଧୁଆ ସାରିକି ନହେଲେ ଉଳା ପୋଳା ଠୁ ଲଗେଇକି ସେ ସବୁ ସାରି ଦିଅନ୍ତି।
ମୋର ଟିକେ ଲେ ମୋର ଟିକେ ଲେଟ ଉଠିବା ମାନେ ଇଏ ଆସନ୍ତି ତ ଲେଟ ରେ ଲେଟ ରେ ଟିକେ ଆସନ୍ତି ଡେରି ରାତି ରେ ମାନେ ତାଙ୍କୁ ଖାଇବା ପିଇବା ଦେଇ ବାସନ କୁସନ ମାଜିକି ଶୋଇଲା ବଳୁ ମୋର ଟିକେ ଡେରି ହୁଏ ତ ସେଥିାଇ କିି ମୋ ଶାଶୁ ଉଠିଲା ବେଳକୁ ସିଏ ଉଠିକି ଓଳା ଓଳା ହରିଆ କରିଦେଇଥିବେ ମୁଁ ମୋର ଉଠିବି ଖାଲି ଘର ଟା ଯଦି ଥିବ ଝାଡୁ କରି କରିଦେଇଥିବି ନହେଲେ ଅଇଁଠା ବସନା ଟକି ମାଜିଦବି ମୁଁ ଯିବି ଗାଧେଇବି ପାଧେଇବି ଠାକୁର ପୂଜା କରିବି ଆସିକି ଖାଇବୁ।